ନମସ୍କାର।
ଆଜ୍ଞା।
କଣ କରୁଚନ୍ତି?
ଏଠି ବସିଚି। ଆପଣ କଣ କରୁଚନ୍ତି?
ମୁଁ ବି ବସିଥିଲି। ଆପଣଙ୍କ ସହିତ ଏବେ କଥା ହେବି ହଉଚି ଆଉ।
ଆଉ ଖାଇସାରିଲେଣି?
ହଁ ହଁ ଖାଇଚି। ଆପଣ?
ହଁ ମୁଁ ବି ଖାଇସାରିଲିଣି।
ଆଜ୍ଞା।
ଆଉ ଆପଣ କୁଆଡେ ବୁଲିବା ଜାଗାକୁ ଯାଆନ୍ତି ନା?
ଆଜ୍ଞା। ବୁଲିବା ଜାଗା କୁ ଯାଏ ମତେ ବୁଲିବାକୁ ବହୁତ୍ ଭଲ ଲାଗେ।
ପ୍ରାୟତଃ ସମସ୍ତଙ୍କୁ ବୁଲିବାକୁ ବଢ଼ିଆ ଲାଗେ।
ହଁ। ନୂଆ ନୂଆ ଜାଗାକୁ ଯାଇଁକି ଏ ଆମ ଓଡିଶା ଭିତରେ ଯାହା ଯାହା ସବୁ ଅଛି ଏ ସବୁ ଦେଖିବେ। ଯାହା ବହୁତ ଭଲ। ଓଡିଶା ହଉ ଓଡିଶା ବାହାରେ ହଉ ଯଉଠି ବି ହଉ ପ୍ରାୟତଃ ଆମ ଓଡିଶାରେ ଯେତିକି ସାରା ଜିନିଷ ଅଛି ବହୁତ ଆଜ୍ଞା।
କଣ କହିଲେ?
ମୁଁ କହିଲି ଆମ ଓଡିଶାରେ ତ ବହୁତ ସାରା ପ୍ରସିଦ୍ଧ ଜାଗା ସବୁ ଅଛି ନା, ମନ୍ଦିର ଅଛି।
ହଁ ତୁମେ କେବେ ଯାଇଛ ଚିଲିକା ଯାଇଛ?
ଆଜ୍ଞା ଉଁ ଆଜ୍ଞା ଚିଲିକା ଯାଇଛି।
କଣ କେମିତି ସେଠି ଅନୁଭୂତି ତମର ଟିକେ କୁହ?
ହଁ ଆମର ତ ସେଠି ଆମେ ଫାଷ୍ଟ ଚିଲିକା ଯାଇଥିଲୁ ସେଇଠି ସେଇଟା ମତେ ବହୁତ ଗୋଟେ ମୋର ଜୀବନରେ ଡର ରହିଯାଇଛି ସେଠି ଯୋଉ ଆମର କାଳିଜାଇ ମାଙ୍କ ମନ୍ଦିର ଯାଏ ଅମେ ବି ଯାଉଛୁ, ଚିଲିକା ସେଠୁ କାଳିଜାଇ ମନ୍ଦିରକୁ ଆମେ ଯୋଉ ଡ଼ଙ୍ଗାରେ ଯାଉଥିଲୁ ନା, ଆମେ ଯାଇଥିବୁ ବୋଧେ ସେଇଟା ହିଁ ବହୁତ ଭଲ ଲାଗେ ଖେଳିଥାଉ ମାନେ ପାଣି ପଶିଗଲା ଡଙ୍ଗା ଭିତରେ। ଆମର ପୁରା, ବହୁତ ଜଣ ଯେତିକି ଥିଲେ, ପୁରା ଡଙ୍ଗାଟା ଏପଟ ସେପଟ, ଏମିତି ସେମିତିକିନା ବୁଲୁଛି, ହେଲା ପାଣି ବହୁତ ପଶିଗଲାଣି। ମାନେ ଆମେ ବୋଧେ ସେଇଠି ହିଁ ଥିଲୁ ଚାଲି ଯାଇଥାନ୍ତୁ ଏମିତି ଥିଲୁ ଆମେ ପୁରା ଫ୍ୟାମିଲି ଥିଲୁ ଆମ ମାନେ ମୁଁ ଫ୍ୟାମିଲିରେ ଥିଲେ ହେଲା ଉୁଁ ସେଇଆ ସବୁ ସେଗୁରା ପାଣି ପଶିଯାଇଥିଲା। ପାଣିି ପକେଇବି ସେ ଖାଲି ପାଣି ବାହାର କର ସେମତି ତା ଭିତରେ ବସଉଛି, ପାଣି ବାହାରକୁ କେମିତି ବାହାରି ଯାଉଛି? ମାନେ ସେଠି ପୁରା ହୁଳ ହଳି ସେଇ ପକେଇଛି କି ଉଁ ମୁଁ ଯାଇଛୁ ନା, କାଳିଜାଇ ଥିଲା ନା କାଳିଜାଇମାଙ୍କର । ଅଧା ଇଏ ରହୁଛି ହଁ ଯୋଉ ବୁଡି ଯାଇଥିଲେ।
ହଁ ହଁ
ତ ସେଇଟାଏ କୁହେ ତାଙ୍କର ମିଳୁନି ଏଇ ସବୁ ପକେଇକି ଆମେ ଯାଇଁକି କି ଭଲରେ ପହଞ୍ଚିଚି ଯାଉ, କିଛି ବି ନ ହଉ ଆଉ ପାଣି ନ ପଡ଼ୁ। ଏତେ ବେଳେ ଯାଇଁକି ଏଇନେ ଠାକୁରଙ୍କ ମାନେ ହେଇ ଯୋଉ ମାଙ୍କ ମନ୍ଦିରରେ ଯାଇଁକି ଯାଇଁକି ପହଞ୍ଚିଲୁ ତାପରେ ଆମେ ସବୁ ସେଠି ଭଲରେ ପହଞ୍ଚିଗଲୁ ଯା ହଉ, ଆଉ ସେଠୁ ପୁରା ପକ୍ଷୀ ଅ ସେ ଯୋଉ ସ୍ପେନ ଏ ପାଇଁ ବହୁତ ହି ସେଠୁ ଆସ ସେମିତି ଆଉ ବହୁତ ମାନେ ସେଠି ସବୁ ବହୁତ ବହୁତ ଯୋଉ ପର୍ଯ୍ୟଟକମାନେ ସବୁ ଯାଆନ୍ତି ବୁଲିବା ପାଇଁ ଆଉ ଯୋଉ ସେଟା ବହୁତ ଅ ଭଲ ଜାଗା, ଯେହେତୁ ସେଇଟା ଆମର, ହଁ ହ୍ରଦ ଟେ ତ ସେଇଟା ବହୁତ ଦରକାର ସେମିତି ବୁଲିବା ପାଇଁ ଆଉ ଆଉ ଆପଣ କେବେ ଯାଇଛନ୍ତି? ଆପଣ ତ ପୁରୀ ତ ଯାଇନାହାନ୍ତି, ଆପଣ ଆମର ଯୋଉ ଅଛି, ଲିଙ୍ଗରାଜ ମନ୍ଦିର
ଆଜ୍ଞା।
ଯାଇଚନ୍ତି?
ହଁ ଲିଙ୍ଗରାଜ ମନ୍ଦିରକୁ ଯାଇଛି, ସେଇଟା ଆମର ଭୁବନେଶ୍ୱରରେ ପଡ଼େ ଲିଙ୍ଗରାଜ ମନ୍ଦିରଟା। ସେଠି ସେ, ସେଠି ଶିବ ଠାକୁରଙ୍କୁ ପୂଜା କରାଯାଏ ବହୁତ ବଢିଆ ମନ୍ଦିର ପୁରା, ମାନେ ଦେଖିବାକୁ ଆକର୍ଷଣ ଲାଗେ ତାଙ୍କର ଯୋଉ ମନ୍ଦିର ଡିଜାଇନ ଫିଜାଇନ ହେଇଛି ଯୋଉ ବଢ଼ିଆ ଲାଗେ। ସେଠି ବସିବ ମାନେ ଶାନ୍ତ ପରିବେଶ
ଆଜ୍ଞା।
ଆଉ ଶିବଙ୍କର ତ ଜାଣିଚ ପୁରାସ୍ ଶିବ ଠାକୁର ଯୋଉ ଜାଗାରେ ଥିବେ ସବୁଠି ସେହି ପୁରା ଶାନ୍ତ।
ଘୋଷି ଅଭୟାରଣ୍ୟ, ସେଟା ବି ମୁଁ ଯାଇଥିଲି। ସେଟା ସେଟା ଯୋଉ ଆମର ମହାନଦୀ ଇଏ ରେ ଯୋଉ ଅ ତ ଟରେ ସେଟା ଅଛି, ସେତେରେ ବହୁତ ଘନ ଜଙ୍ଗ ମାନେ ପୁରା ବନ୍ୟଜନ୍ତୁ, ପୁରା କୁମ୍ଭୀର ପାଇଁ ସେଟା ପ୍ରସିଦ୍ଧ। ଆଉ ବହୁତ ସେଟା ପ୍ରକୃତିକୁ ବହୁତ ଆକର୍ଷଣ କରେ। ଆଉ ସେ ମାନେ, ପର୍ଯ୍ୟଟକ ବହୁତ ହି ଆସନ୍ତି ସେ ଜାଗାକୁ ବୁଲିବା ପାଇଁ।
ହୁଁ ହୁଁ।
ଆଉ ଆପଣ ଯୋଉ ଆ ଯୋଉ ଆମର ଖଣ୍ଡଗିରି, ଉଦୟଗିରି ସେଗୁରା ତ ସବୁ ଯାଇଥିବେ?
ଆଜ୍ଞା।
ହୁଁ ହଁ, ଆଉ ମୁଁ ଯାଇଥିଲି ସେଟା ଅ ସପ୍ତମ ରେ ଆମେ ଯେବେ ସ୍କୁଲରୁୁ ଆମ ପିକନିକ ନେଇଁକି ଯାଇଥିଲେ, ଆମ ଭୁବନେଶ୍ଵରରୁ ସାତଟା ଯାଏ ଜାଗା ଯାଇଥିଲୁ ଏକାଥରେ, ସେଇ ତ ଛୋଟ ବେଳେ କିଛି ଜାଗା ଯାଇଥିଲୁ। ଏବେ ତ ଆମେ ଏତେ ଜାଗାକୁ ଯାଇପାରୁ ନାହୁଁ ଯେହେତୁ
ସ୍କୁଲ ଟାଇମରେ ପ୍ରାୟ ନିଅନ୍ତି, ଆମ ଟାଇମ ବଳୁକୁ ଆମର ସ୍କୁଲରେ ମଝିରେ କଣ ସେ ଆକ୍ସିଡେଣ୍ଟ ହେଲା ଯେ ମନା କରିଦେଲେ, ତାପରେ ତ ଆଉ ନିଅନ୍ତି ନି ପ୍ରାୟ ଏବେ।
ହଁ ମାନେ ଛୁଆଙ୍କୁ ନେଇକି ଯିବା ବି ସେତିକି ବହୁତ ମାନେ ହ୍ୟାଣ୍ଡେଲ କରିପାରୁଥିବା ଦରକାର, ବହୁତ ସାରା ଇଏ
ହଁ।
ମୁଁ ତ ନେଇଁକି ଯାଇଁକି ବି ତାଙ୍କୁ ଭଲରେ, ଭଲରେ ଆଣିଆର ଅଛି କି ନାହିଁ, ଯଦି ସେଠି ବି ତାଙ୍କର କିଛି ହେଲା, ତ ଗାଡିଆନ ମାନେ ତାଙ୍କୁ ହିଁ ଦୋଷ ଦେବେ। ତ ସେଥିପାଇଁ ଆଉ।
ଓଡିଶାର ତମେ ମନ୍ଦିର ମାନେ ମନ୍ଦିର ଭଳିଆ ପ୍ରସିଦ୍ଧ ଜାଗା କୁ କଣ କଣ ଯାଇଚ?
କଣ କହିଲେ?
କହିଲି ଓଡିଶାରେ ମାନେ ମନ୍ଦିର ଭଳି ପ୍ରସି ମାନେ ମନ୍ଦିର ଜାଗା ପଳା କୋଉଠି, କୋଉଠି ଯାଇଚ?
ଓଡିଶା ର ମନ୍ଦିର ଜାଗା ସବୁ ସେ ଯୋଉ ଆମର ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର। ତାର ଏବେ ତାରା ତାରିଣୀ। ଆଉ ଆମର ଯୋଉ କେଉଁଝରେ ଅଛି ହଁ ଘଟ ଗାଁ ତା ମା ତାରିଣୀ। ସେଏଗୁରା ଅଛି ଆଉ କଣ ଆଉ ପ୍ରାୟ ଜାଗା ବି ଏମିତି ଯାଇଛି ଆଉ ପ୍ରାୟ ଜାଗା ବି ଯାଇନି ଆମର ତ ଯାଜପୁର। ପ୍ରସିଦ୍ଧ ଆମ ମା ବିରଜା। ସେତିକି ସାତ ଜମ ମା ସାତ ଭଉଣୀ। ଜଗନ୍ନାଥ ମନ୍ଦିର ଆମର ଆରଡିରେ ଆମେ ଯେହେତୁ ଯାଜପୁର ଆମର ଝୁମ୍ପୁରି ସେପଟକୁ ଆ ଆଖଣ୍ଡଳ ମଣି ଅଛି, ସେଠି ଶିବ ଠାକୁରଙ୍କୁ ଯୋଉ ଏବେର ଯେ ଆରଡି, ସେଟା ବି ଅଛି। ଏଇତ ଏଇ ଶ୍ରାବଣ ମାସରେ ଯିବେ ବୋଲବମ ଭଳିଆ। ତ ସେଠି ସେଟା ବି ଅଛି ସେମିତି ଜାଗା ବୁଲିବାକୁ ଏମିତି ବହୁତ ତମେ କହିଲ ନା ଯାଜପୁର ଟା ଆମ ପୁରା ଯାଜପୁର ହଉ ଆମର ଇଏ ହଉ ବହୁତ ଭଲ ତୀର୍ଥସ୍ଥାନ ସବୁ ଅଛି, ଠାକୁରଙ୍କ ସ୍ଥାନ ସବୁ ଅଛି। ଯୋଉ ବହୁତ ହିଁ ଆମେ ବହୁତ । ଭାଗ୍ୟବାନ ଆମେ ଓଡିଶାରେ ଜନ୍ମ ହେଇ ଯାଜପୁର ରେ ଏଇନା ଅଛୁ, ହଁ। ବହୁତ ମନ୍ଦିର ଅଛି, ସବୁ କିଛି ଅଛି ଆମେ ଯୋଉ ଏଠି ଅଛି ଯୋଉ ଧବଳେଶ୍ଵର।
ହଁ, କଟକରେ ଏଇ ଏଇଥର ହିଁ ମୁଁ ଯାଇଥିଲି।
ଧବଳେଶ୍ୱର ଅଛି, ଧଉଳି ଅଛି। ହଁ, ହେଟା ତ ଆମର ଯୋଉ ଅଛି କଣ ସେଇଟା ମହାବିନାୟକ ରେ।
ହଁ।
ବହୁତି ବହୁତ ବଢିଆ ବଢିଆ ଜାଗା ଅଛି ଆମ ଓଡିଶାରେ, ବାସ୍ ଖା ଖାଲି ବୁଲି ପାରୁଥିବା ଦରକାର, ଆଉ କିଛି ବି ନୁହଁ। ମାନେ ସେମିତି ତ ଆହୁରି ବହୁତ ଭଲ ଭଲ ଜାଗା ଅଛି ହେଲେ ମୁଁ ଏତିକି ଭଲରେ ଭଲରେ ଯାଇକି ବୁଲିଛି, ଆଉ କଣ ମନେ ପଡୁନି ଆପଣ କୁହନ୍ତୁ କିଛି।
ସେଇଟା ହିଁ ତ ମନ୍ଦିର ଅଛି ଆଉ।
ହଁ, ଆହୁରି ବହୁତ ଜାଗା ଅ ଛି, ଯେମିତି କିି ସାଇବାବା ମନ୍ଦିର ବି ଅଛି, ଏଇ ଯୋଉ ଆଗକୁ ଗଲେ। ଏଇ ତ ସବୁ ଠା
ଏଇ ଯାଜପୁରରେ ବି ସ ମା ସନ ତୋଷୀଙ୍କର ବି ବଢିଆ ଜାଗାଟେ ଅଛି, ହଁ।
ଥାଇନ୍କ୍ୟୁ! ନେଇକି ଅଛି। ଆଉ ସବୁଠୁ ପୁରା ଶାନ୍ତି ମୁଁ ତ ମୋର ଜ ପୁରୀ ଜଗନ୍ନାଥ ଯେତେ ଥର ବି ଯାଇ ଥିଲେ ମୁଁ ଯିବି।
ହଁ।
ମାନେ ଜଗନ୍ନାଥଙ୍କୁ ମୁଁ ଟିକେ ତମେ କୋଉ ଠାକୁରଙ୍କୁ ମାନ?
ସେମତି ନା ମୁଁ ପ୍ରାୟ ସବୁ ଠାକୁରଙ୍କୁ ତ ମାନେ ବେଶୀ ଟିକେ ସାଇ ବାବା, ଜଗନ
ହଁ, ସେମିତି ହିଁ ସମସ୍ତେ ମୁଁ ବି ସେମିତି ସବୁ ଠାକୁର ସମାନ। ସବୁ ଠାକୁରଙ୍କୁ ମାନେ ହେଲେ ମୋର ଟିକେ ସବୁବେଳେ ଜଗନ୍ନାଥ ଏଇଆ ଆଉ।
ମାନେ ଥାଏ ସମସ୍ତେ ଗୋଟେ ଗୋଟେ ଥାଏ କି ଏଇ ଠାକୁରଙ୍କୁ ମାନେ ଯାହାବି ହଠାତ୍ କିନା ହେଲା
ହଁ, ସେଇ ଠାକୁର। ଆଜ୍ଞା, ସେମିତି ହିଁ ମୋର ଜଗନ୍ନାଥ ତମର ଯେମିତି ସାଇ ବାବା ସେମିତି। ସେମିତି ତ ସମସ୍ତେ ସବୁ ଠାକୁର ସମାନ, ସେ ସବୁ ଶିବ ଏ ସବୁ ମାନେ ଏରେ। ହେଲେ ନିଜ ମନ ଯେମିତି ଯାହାକୁ ଯେତେବେଳେ କରେ ଆଉ, ଏମିତି ନୁହେଁ କି ଆମେ ଶିବ ଠାକୁରଙ୍କୁ ପୂଜା କରୁନାହାନ୍ତି, ପୂଜା କରୁଛନ୍ତି। ହେଲେ ଜଣଙ୍କୁ ବହୁତ ମାନିବାର ଅଛି ତ ସେମିତି ଜଣ ଜଣଙ୍କର ଥାଏ। କାହାର ଶିବ ଠାକୁର ଥାଆନ୍ତି, କାହାର ମା ସନ୍ତୋଷୀ ମା ଥାଆନ୍ତି। ଥାଏ ବହୁତ ଜଣ ଥାଏ, ଏମିତି କି କି ମା ମଙ୍ଗଳା ମା ଥାଆନ୍ତି, ଏମିତି ଏମିତି ସମସ୍ତଙ୍କର ଥାଆନ୍ତି।
ସମସ୍ତଙ୍କର ଅଲଗା ଅଲଗା ଚଏସ୍ ଥାଏ।
ହଁ ସମସ୍ତେ ସମ ମାନେ କିଛି ଗୋଟେ ଇନସିଡେଣ୍ଟ ହେଇଥିବ ସେଇ ଦିନଠାରୁ ତାଙ୍କୁ ସେଇ ଠାକୁରଙ୍କୁ କହେ କିଛି ଗୋଟେ ଭରସା ହେଇଯାଇଥିବ କି କଅଣ ଏମିତି କିଛି ସମସ୍ତଙ୍କର ଅଲଗା ଅଲଗା ବି ହୁଁ ତାଙ୍କ ମନ ଅଲଗା ଅଲଗା ସେ କାର କଣ ହେଇ ଥିବ ଆଉ ଏମିତି ମୁଁ ସବୁ ତ ଜାଗା ହିଁ ଚଳୋଉଚି ଆଉ।
ଘର ଲୋକଙ୍କ ସହିତ ବୁଲିବାକୁ ଯାଇଥିବୁ ଗୋଟେ ଅଲଗା ପ୍ରକାର ମଜା।
ବୋଉ କୋହୁଥିଲା ନାଇଁ ସହରରେ ଲୋକ ସହିତ ବୁଲିବାକୁ ତ ସାଙ୍ଗମାନଙ୍କ ସହିତ ଯାଏ ଆଉ ଘର ଲୋକମାନାନଙ୍କ ସହିତ ଯାଏ ସେ ବି ତ ଅଲଗା ମଜା। ହେଲେ ବି ସବୁ ମଜାଠୁ ଘରଲୋକ ଯାଉଥୁବେ ଟିକେ ବାବାମାଆ ଯାଉଥୁବେ ସିଏ ଖୁସି ହେଇପାରୁଥୁବେ ସେଇ ଖୁସି ଦେଖିକି ସଇଲା ଆଉ କିଛି ଦରକାର ନାଇଁ ତୁ ସେ ଜାଗା ଯା
ଲୋକଙ୍କ ସହିତ ଗଲେ ଗୋଟେ ସାହସ ରହି ଥିବ ସାଙ୍ଗମାନଙ୍କ ସହିତ ଗଲେ ବି ମଜାମସ୍ତି ରହିବ ହେଲେ ବି ଯାହେଲେ ବି ନିଜ ସହିତ ବି ଡର ରହିବ ଆଉ ବାପା ମାଆଙ୍କର ବି ଡର ରହିଥିବ। ଯିଏ ଏକା ଯାଇଚି
ହେଲେ ବାବା ମାଆଙ୍କ ସହିତ ଥିଲେ ବିନ୍ଦାସ ତୁ ଯାଆ ଯୁଆଡେ ଯାଉ ଯାଆ ସେଠିି ଟି କିଛି ଡର ନଥାଏ ଆଉ ସାହସ ବୋହୁତ ଥାଏ କି ବାବାମାଆ ଥାଆନ୍ତି କିଛି ବି ଦର କାର ହେଲେ ସେମାନେ ସେ ସାଙ୍ଗେ ସାଙ୍ଗେ ସେଇଠି ଅଛନ୍ତି ଏମିତି କଣ ଆମେ ଯାକୁ ଟିକେ ଏ ମା ସମସ୍ତେ ସବୁ ଆଡୁ ଲୋ ଏକା ଯାଉଚନ୍ତି ବୁଲିିବାକୁ କିଏ ଫ୍ରେଣ୍ଡସମାନଙ୍କ ସହିତ ଯାଉଚି କିଏ ସାଙ୍ଗମାନଙ୍କ ସହିତ ଯାଉଛନ୍ତି। କିଏ ଘର ଲୋକଙ୍କ ସହିତ ଯାଉଚନ୍ତି ଯାଆ। ଗୋଟେ ଗୋଟେ ଅଛନ୍ତି ତାଙ୍କ ଘର ଲୋକଙ୍କ ସହିତ ବୁଲିବାକୁ ଭଲ ଲାଗେନି ସେ ବେଶୀ ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲ ଲାଗେ ମୁଁ ଦେ ଖିଚି ପ୍ରାୟ ସାଙ୍ଗମାନେ ସେମତି ଅଛନ୍ତି ହେଲେ କେମିତି ତାଙ୍କ ମାଇଣ୍ଡ ସେଟ ମୁଁ ତ ଚଏସ୍ କରିବି ମୋ ଘରଲୋକ। ମାନେ ମତେ ଏ ହଷ୍ଟେଲଠୁ ବି ମୋ ଘର ବୁଝି
ଓହୋ ଯିବା ପାଇଁ ବୁଲିବାକୁ କହିଦେଲା ମାନେ ମୁଁ ବାହାରି ପଡିବି ଆ
ବି ଯିବା ପାଇଁ ସେଟା ତ ଅଲଗା ମାନେ ଖୁସ୍ ସି ଟିକେ ବୁଲି ଆସିବା ସେ ଜାଗାକୁ ମତେ କିଛି ଖାଇବା ଫାଇବା ନାଇଁ ଖାଲି ବୁଲିବି ହେଲା। କିଛି କିଣା କିଣିବେ ମୁଁ ନୁହଁ ଖାଲି ବୁଲିବି ବାସ୍ ସବୁ ଜାଗା ଦେଖିବି, ବୁଲିବି, ଫଟୋ ଉଠେଇ ଆସିବି। ଆଉ ସେ ଖାଇବା କିଣିବା ମୋର ସେ ସବୁ ଇଏରେ ମାନେ ଯାଏ ହି ନାହିଁ।
ହଁ କାଇଁ ତୁ କୁଆଡେ ବୁଲିବାକୁ ଯାଇ ଥିବୁ ଏତେ ଭୋକ ବି ଲାଗେନି ମାନେ ଅଲଗା ନର୍ମାଲରେ ଯେତି କିବି ଭୋକ ଲାଗୁଥୁବ ବୁଲିବାକୁ ଯାଇଥିବୁ ଯେ ସେତେବେଳେ ମାନେ ସେ ନିଶାଟା ଅଲଗା ପ୍ରକାର ହେଇଯାଇଥିବ ଯେ ତୁ ଭୋକ ହିଁ ଭୁଲିଯିବୁ।
ହଁ ସେଇଟା ପୁରା ନିଶ ଲାଗି ଯାଇଥିବ ଏ ଖାଲି ବୁଲିବି ଆଉ କିଛି ମାନେ ଆଉ କିଛି ଜଣା ପଡିବନି। ତୁ ଖାଲି ବୁଲିବି ବୁଲିବି ବୁଲିବି ଆଉ ଏଇ ବୁଲି ବାଲିିକି ଭଲ ଜାଗା ଦେଖିକି ସବୁକୁ ଆଉ ନାଆ ମାନେ କଣ ହେଟା କୁହନ୍ତି ସବୁକୁ ପୁରା ଦେଖିକି ତା ଜାଗା କଣ ପାଇଁ ଇଏ ସେ ସେ ମୋର ତ ହଜାରେ କୋଶ୍ଚେନ୍ ଥାଏ। କି ଏଟା କଣ ପାଇଁ ହେଲା ଇଏ ସିଏ ସିଏ ଏମତି ଖାଇବା ତ ପରେ ଖାଇ ହବ କିଣିବା ଜିନଷ ତ ହଁ ଏମି
ବୁଲିବାକୁ ଯାଇଥିବୁ କିଛି ମାନେ ନୂଆ ଦିନଷ ବି ଦେଖିବୁ ସେଠି।
ସେଠି ତ ବୋହୁତ ଜିନଷ ଦେଖିବାକୁ ମିଳିବ ମୋର କିଛି ଆଉ ମତେ ଯିଏ ଯେତେ ଥର ଯୋଉ ଜାଗାକୁ ଡାକୁଚନ୍ତି ସେ ପୁରୀ ଡ଼ାକିବ ମାନେ ସେଇ ପୁରୀ ହିଁ ଯିବି।
ହୁଁ।
ଏଇ କାମ ଅଛି ଆଉ କଣ? ସଚ୍ ହଉ ଆଜ୍ଞା ଆପଣ କୁହନ୍ତୁ ମୁଁ ରଖୁଛି।
ହୋ ବର୍ଷା ହେଲାଣି ହଉ ମୁଁ ରହୁଛି।